ହ୍ୟାଲୋ ମ୍ୟାଡାମ ନମସ୍କାର। ମ୍ୟାଡମ ନମସ୍କାର।
ହଁ ନମସ୍କାର।
କଣ କରୁଛନ୍ତି?
ଏଇ ବସିଥିଲି ଆଉ ଟିକେ ଟିଭି ଦେଖୁଥିଲି ଟିଭି ଦେଖିକି ଟିକେ ବସିଥିଲି ଆଉ। ।
ଓ ହୋ ସନ୍ଧ୍ୟାବେଳେ ଟିଭି ଦେଖନ୍ତି ନାଇଁ।
ହଁ ଟିଭି ସେ ଜୟ ଜଗନ୍ନାଥ ଚାନେଲ ଟିକେ ଦେଖେ।ଠାକୁରଙ୍କ ଆଳତି ଟିକେ ଦେଖେ। ଆଉ ତାପରେ ଗୋଟେ ଦିଟା ସିରିଏଲ ଦେଖ୍ ଦେଖ ତାପରେ ଯାଇଁକି ଘରେ ଖାଇବା ପରେ ଆଉ
ଆଜ୍ଞା ଆଜ୍ଞା। ଆପଣ ଜୟ ଜଗନ୍ନାଥ ଏବେଠୁ ଦେଖିଲେଣି ଯେବେଠୁ ବାହାରିଲାଣି ଜେନ
ହଁ ହଁ ଆଲାଣିି।
ହଁ। ସକାଳ ଦେଖନ୍ତି।
ହଁ ସକାଳୁ ଦେଖୁ ଆଉ ଫେରେ ଚାରିଟା ବେଳେ ଯୋଉ ସନ୍ଧ୍ୟା ଛଅଟାରେ। ଠାକୁରଙ୍କ ଆଳତି ଏଇରା ସବୁ ଦେଖ ଆଉ।
ହୁଁ। ବଢିଆ ସେ ଷେ ଚ୍ୟାନେଲ ଟା ବହୁତ ବଢିଆ ନୁହେଁ କି? ସମସ୍ତେ ତାଙ୍କର ଅନ୍ନ ଅନୁଭୂତି କୁହନ୍ତି ଠାକୁରଙ୍କ ଆଳତି ଦେଖାନ୍ତି। ଆଉ ଯୋଉ ଆଳତି ନନା କରନ୍ତି ସନ୍ଧ୍ୟାରେ ଆମ ଘରେ ତ ସେଇ ଆଳତି ଦେଲା ମାତ୍ରେ କେ ସନ୍ଧ୍ୟାରେ ବସିକି ସମସ୍ତେ ଦେଖିବେ।
ହଁ ହଁ ଆମର ବି ସେମିତି ସମସ୍ତେ ଦେଖିବେ ଆମର ବି ସମସ୍ତେ ଦେଖନ୍ତି ଆପଣ ଦେଖନ୍ତି ନା?
ଆଜ୍ଞା ଆଜ୍ଞା। ତମ ଘରେ ଟିଭି ଲାଗି ବ ଛୋଟ ରୁ ବଡ଼ ଯାଏଁ ସମସ୍ତେ ସନ୍ଧ୍ୟା ସାରିକି
ଠାକୁରଙ୍କୁ ନମସ୍କାର କରିସାରିବା ପରେ ସମସ୍ତେ ବସିକି ସେ ଚ୍ୟାନେଲ ଲଗେଇକି ଦେଖନ୍ତି ।
ହଁ ହଁ ଆମର ବି ସେ ସମସ୍ତେ ଦେଖନ୍ତି, ସେ ଦେଖି ସାରିଲା ପରେ ତାପରେ ଅ ଆଉ ଜଗନ୍ନାଥଙ୍କ ଆଳତି ସରିଲା ପରେ ତାପରେ ସିରିଏଲ ଫିରିଏଲ୍ ଗୋଟେ ଦିଟା କିଏ ଦେଖନ୍ତି, ତାପରେ ଟିଭି ବନ୍ଦ କରିଦିଅନ୍ତି ଆଉ ।
ବହୁତ ବଢ଼ିଆ ସେ ଚ୍ୟାନେଲ ଟା ଆମର ଯୋଉ ନମିତା ମ୍ୟାମ ଆମର ଯୋଉ ବନେଇଛନ୍ତି ।
ହଁ ହଁ ।
ସିଏ ତ ତାଙ୍କ ସଙ୍ଗ୍ ରେ ଯେତେବେଳେ ଘୀତ ଲଗେଇକି ଆଳତି ଦିଅନ୍ତି। ଆଉ ତାଙ୍କ ସଙ୍ଗ୍ ରେ ବି ସବୁ ଯୋଉ ମନ୍ଦିରର ଚତୁର୍ପାଶ୍ୱ ଯେତେବେଳେ ଦେଖାନ୍ତି ।
ହଁ ହଁ ସେଇଟା ଭାରି ବଢ଼ିଆ ଲାଗେ, ବଢିଆ ଲାଗେ ସେଇଗୁରା।
ସେ ଯୋଉ ତାଙ୍କର । କଣ୍ଠ ଟା ତାଙ୍କ କଣ୍ଠ ତ ଆଜିକା ଯୁଗରେ କେହି ବି ପାଇପାରିବେନି ବହୁତ ସୁନ୍ଦର ଗାଆନ୍ତି ଗୀତ ।
ହଁ ହଁ ତାଙ୍କ କଣ୍ଠ ବହୁତ୍ ସୁନ୍ଦର୍, ସେ ଦେଖନ୍ତି ଯେ ଯୋଉ ଅ- ଅନୁଭୂତି ଦେଖାନ୍ତି ତାପରେ ଯୋଉ ଉଁ ଇଏ ପର୍ବପର୍ବାଣିୀ ପୁରୀରେ ଯେତେ ପ୍ରକାରର ପର୍ବପର୍ବାଣିୀ ସେଗୁଡ଼ା ସବୁ ଦେଖାନ୍ତି ଆଉ ଏଉ ଉତ୍ସବ ହେଲା ହେଇ ଆଜି ଜଗନ୍ନାଥଙ୍କ ବାହାଘର । ସେଥିରେ ବି ଆମେ ତ ଯାଇପାରୁନୁ ଆଉ ଯଦି ଯଦି ସେ ଜଉମାରେ ସବୁ ଯାଇ ଯାଇଛନ୍ତି ସେମାନେ ଆଜି ବହୁତ ଏଞ୍ଜୟ କରିଥିବେ ।
ଆଞା ଆ ଯୋଉ ଜଗନ୍ନାଥଙ୍କ ବାହାଘର ।
ହଁ ଆଜି ଜଗନ୍ନାଥଙ୍କ ବାହାଘର, ପୁରୀରେ ବହୁତ୍ ବଡ଼ ଉତ୍ସବ ହୁଏ ।
ଆଜ୍ଞା ଆଜ୍ଞା ପୁରୀରେ ବହୁତ ବଢ଼ିଆ ହୁଏ ।
ହଁ।
ଯାଇଛନ୍ତି ଜଗନ୍ନାଥ
ହଁ ମୁଁ ଥରେ ଯାଇଥିଲି ସେ ଝିଆରୀର ବାହାଘର ଥିଲା । ଥରେ ଯାଇଥିଲି ଆଉ ଆଉ ସେଇଠିକି ଦେଖିଥିଲୁ ଇଏ
ହୁଁ ହୁଁ ଗ ହାଁ ।
ହ ହଁ ।
ଆଉ ଆପଣଙ୍କର ଘରେ କଣ ଖାଇବା ସବୁ ସନ୍ଧ୍ୟା ସରିଲା?
ହଁ ସରିଲାଣି ସେ ପିଠା ହବ ଆଉ ଘୁଗୁନି ହବ ସବୁ ଖାଇବେ ଆଉ ।
ହଁ କଣ ଚାଉଳ ଦେଇକରି ବାଟିବେ?
ହଁ ଚାଉଳ ବିରି ଭେଦେଇକି ଗ୍ରଇଂ ଗ୍ରାଇଣ୍ଡରରେ ପେଷିକି ତାକୁ ରଖିବୁ । ସେ ରଖିଛୁ ଚାରିଟା ବେଳରୁ ସେ ଟିକିଏ ଫୁଲି ଯାଇଥିବ ଫୁଲି ଯାଇଥିଲେ ପିଠାଟା ଟିକେ ଭଲ ହେବ ଆଉ ସେ ତାପରେ ମଟର ଭାଇଦା ହେଇଛି । ମୋଟର ଘୁଗୁନି ହବ । ସିଝା ହେଇକି ଆଉ ତାପରେ ସେ ଚକୁଳି ପିଠା ହବ ଖାଇବେ ସବୁ ଆଉ ।
ହୁଁ । ରାତି କେତେଟା ଭିତରେ ଆପଣଙ୍କର ଖାଇବା ପିଇବା?
ଆଏ ଏଇ ଦଶଟା ଭିତରେ ଖାଇବା ପିଇବା ଶୋଇବା ସବୁ ସରିଯାଏ । ଆପଣଙ୍କର କଣ ଖାଆନ୍ତି ରାତିରେ?
ଘୋର ତ ସେଇ ରୁଟି ଆଉ ବା ଆଉ ଲୋକଙ୍କର ସମସ୍ତେ ଅଛନ୍ତି ଭାତ କରିଦିଅନ୍ତି ରାତିରେ କିନ୍ତୁ ଆମର ଭାତ କେହି ଖାଇବେନି।
ହୁଁ ନା ଭାତ ଆଜି ପ୍ରାୟ ଆଗେ ଲୋକ ଖାଉଥିଲେ ଭାତ ଇଏ କରିକି ରୋଷେଇ ବି ପ୍ରାୟ ଲୋକଙ୍କର ହୁଏ ଆଉ ଏବେ ତ ଭାତ ହାତ କେହି ଖାଉନାହାନ୍ତି ସମସ୍ତେ ସେ ରୁଟି ଖାଉଛନ୍ତି।
ଆମୋର ସେଇ ରୁଟି ସମସ୍ତେ ଖା ରାତିକ ବେଶୀ ଖାଆନ୍ତିନି ନା ରାତି ହାଲକା ଖାଇବା। ଟିପଟ ଟେ ଏପଟେ ହେଇଯାଏ ଆଉ ବୃତଭଣ୍ଡା କିଣା ହେଇଥାଏ ନା ସେଗୁଡାକ ତାକୁ ସଟଳକ ଆଜ୍ଞା ସେରବ ଖାଇଦବା ଆଉ।
ହଁ।
ଆ ଗାଈ ବି କ୍ଷୀର ଦଉଛି।
ଆପଣ ଗାଈ ରଖିଛନ୍ତି?
ହଁ ହଁ ଗାଇ ଅଛି। ଏଠ ଗାଈ କ୍ଷୀର ଦଉଛି ଆ ଦେଶୀ ଗାଈ ଅଛି ଗୋଟେ। ଆଉ କ୍ଷୀର ଦଉଛି ସେ କ୍ଷୀର ଉ ରୁଟି ଖାଇଦିଅନ୍ତି ଭଜା ଭଜା ନହେଲେ ସନ୍ତୁଳା ହୁଏ।
ଆପଣ ବିକ୍ରି କରନ୍ତି ନା ଆପଣ ଘରେ
ନା ନା ଆମେ ଗାଈ ରଖିଛୁ ଘରେ। ଖାଇବାକୁ ନା ଆମେ ବିକନ୍ତୁନୁ ଯଦି ବା ବଳେ ବିକ୍ରି ହୁଏ ଆଉ।
ବିକ୍ରି କରନ୍ତି ନୁସ୍ତା ବି ପାନ୍ତି ନା ଫାଣି ଫାଣି ଦିଅନ୍ତି।
ନା ନା ନୁଟା ଦେମୁ ନା ପାଣି ଆମେ ତ ଟିକିରା ଇଏରେ ନ ନାଉ ଆଉ ଯଦି ବା କିଏ ଖୋଜନ୍ତି ତାହେଲେ ତାକୁ ଦଉ ଆଉ। ଆମପେ ପାଣିମ ମିସୁନା।
ବଢିଆ ବଢିଆ ଘରେ ରଖିବି କି ଗାଈ କ୍ଷୀର ଖାଇବା ଯେତେ ଭଲ ଟିକେଇ କି ଖାଇବାଟା ସେ ବହୁତ କ୍ଷତି ନା ନେଇକି? ସେମାନେ କ'ଣ ବୋଲି କ'ଣ ମିଶେଇ ଦଉଛନ୍ତି ସେ
ଆମରଅଅଅ ଉମ ଘ ବାରରେ ବି ଅମୃତଭଣ୍ଡା ଗଛ ଅଛି, ସେ ଅମୃତଭଣ୍ଡା ତୋଳା ହୁଏ, ତୋଳା ହେଇକି ସନ୍ତୁଳା ବି ହୁଏ । ଆଉ ଆମ ବାରିରେ ସବୁ ନାଗି ବାଇଗଣ, ଟମାଟର, ଟମାଟର ସରିଲାଣି । ବାଇଗଣ ଆଉ ଅଳ୍ପ ଅଳ୍ପ ଫଳୁଛି । ଭେଣ୍ଡି, ଜହ୍ନି ଆଉ ଏଇଗା ସବୁ ଲାଗିଛି ଆଉ । ସେ ବାରରୁ ତୋଳିକି ଆଣିକି ସନ୍ତୁଆ ଫନ୍ତୁଳା କରୁ, ଆଉ କୌଣସି ପରିବା ଯଦି ନଥାଏ, ତାହେଲେ ଆମେ ବଜାରରୁ କିଣୁ ଆଉ ।
ହଉ, ଭଲ ।
ବାରିରେ କଦଳୀ ଲାଗିଛି, କଦଳୀ ଗଛ, ନଡିଆ ଗଛ ଆମ୍ବ ଗଛ । ତ ଆମ୍ବ ବି ଫଳୁଛି, ଛଅଟା ଗଛରେ ଆମ୍ବ ଏଥରକୁ ଫଳିଥି ଫଳିଥିଲା । ଆଉ ପାଚଲା ଆମ୍ବ ଆଜି ପର୍ଯ୍ୟନ୍ତ ବି ଖାଉଛୁ । ଆମେ ତିନି ମାସ ହେଲା ଆମ୍ବ ଖାଇଲୁ । ଇଏ ଆମ୍ବ ଆହୁରି ପନ୍ଦର ଦିନିକା ଥର ଖାଇବୁ ।
ହଁ, ବହୁତ ଭଲ ଆମ୍ବ, ବହୁତ ଭଲ ଫଳୁଥିବ ନାଇକି?
ହାଁ, ବଢ଼ିଆ ଫଳୁଛି ।
ହୁଁ ହୁଁ ଆ ଆଉ କ'ଣ କୁହନ୍ତୁ?
ଆଉ କ'ଣ କହିବି। ଆଉ କଣ ଆପଣଙ୍କର ଆଠଟା ବେଳେ ରୋଷେଇ ହେଇଥିଲା?
ଗାଧୁଆ ବେଳେ ଆମର ଆଜି ଟିକେ ଗରମ ହେଲା ତ
ହୁଁ
ଘରେ ପଖାଳ କରିଦେଲେ। ପଖାଳ ତ ଉଁ ଉଁ ଉଁ ଆଜ୍ଞା। ସଖାଳୁ ରୋଷେଇ କରିକି
ଦହି ପଖାଳ କରିଦେଲି ଆଉ ପୋଖାଳ ଆଣି ଛୁଙ୍କ ଦେଇ। ତା'ପରେ ଆମର ଅଅ ବୋଟା ସବୁ ପରିବା ଆସିଥିଲା ବୋଟା ଭାଜିି ପଖାଳ ଖାଇଦେଲୁ ଆଉ ।
ଆଚ୍ଛା, ବହୁତ ବଢ଼ିଆ ହେଇଥିବ, ଏଇ ଯୋଉ ଗରମ ହଉଛି ଆସିକି ଇ ଆଷାଢ ମାସ ହେଲାଣି ଇ ଟିକେ ବର୍ଷା ଫର୍ଷା ହେଲେ ଟିକେ ଗରମ ଟା କମିଯାଆନ୍ତା। ବର୍ଷା ଫର୍ଷା ହଉନି। ଆଉ ସେଥିପାଇଁ ଟିକେ ଖରା ଆଜି ବି ଜୋର ଟିକେ ଖରା ହେଇଥିଲା।
ଆଜ୍ଞା, ନାଇଁ ବର୍ଷା ତ ଆପଣଙ୍କର ରଜ ପର ପରଠୁ ବର୍ଷା ଚାଲିଥିଲା। ଏ ବର୍ଷ ଖରା ଜଷ୍ଟ ଆଜି ଟିକେ ହେଇଛି ନା, ନହେଲେ ଆମର ରଜ ପରଠୁ ବର୍ଷା ଚାଲି ନଥିଲେ?
ହଁ
ଆଜ୍ଞା, ଆପଣଙ୍କ କାଳେ ବର୍ଷା ହେଇନି ବୋଧେ?
ନା ହେଇନି, ହେଇ ହଁ ହେଇଥିଲା ଦି ତିନି ଥର ହେଇଛି ତାପରେ ଫେର ଆଉ ହେଇ ଏ ଆଜି ଟିକେ ଜୋରେ ଖରା ହେଇଥିଲା ବହୁତ ଗରମ ହଉ
ଅହୋ
ବର୍ଷା ଉଠେଇଥିଲା କାହିଁ ହେଲାନି।
ଓହୋ, ଉଠେଇଛି ହେଇନି ମାନେ ସେ କାଲି ଆଡୁ ହବ କି ଫେର ବର୍ଷା ସିଜନରେ ଚାଲିଛି
ହଁ ଚାଲିଛି ଏବେ କହିହବନି କେତେବେଳେ କ'ଣ ହବ ହଁ। ଏ ବର୍ଷା ହେଇଗଲେ ତାପରେ ଗରମଟା କମିଯିବ ଆଉ ।
ଆଜ୍ଞା । ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଁ ଭଲ ଅଛି।
ଆଉ କଣ କୁହ ଆଜ୍ଞା, ଆଜ୍ଞା, ସମସ୍ତେ ଭଲ ଅଛନ୍ତି। ଏଇ ନ ଯାଇ କଣ ପିଠା, ଫିଠା ବୋଧେ କରିଵେ ଆଉ ନୁହକି
ହଁ ପିଠା ହବ, ଘୁଗୁନି ହବ, ଖାଇବି ସବୁ ଆଉ, କ୍ଷୀର ବି ଦେଇଥିଲା ଗାଇ ଦେଇଥିଲା କ୍ଷୀର ଅଛି।
ଆଉ ସବୁ ପିଠା କରିକି, ରାତି ଏଗାରଟା ଦଶଟା ବ ଖାଇକି ଶୋଇଯିବେ ଆଉ
ହଁ ହଁ
ଆଉ କଣ ଖବର ମାଉସୀ କୁହନ୍ତୁ?
ଆପଣଙ୍କର କେତେ କେତେ ରାତି ହୁଏ? ଖାଇ ପିଇକି ଶୋଇଲା ବେଳକୁ
ଆମର ସେଇ ନଅଟା ଦଶଟା ଆଉ
ହଁ
ଖାଇକି ଟିଭି ଫିଭି ଦେଖିକି, ଦେଖିକି ଶୁଅନ୍ତି।
ହଉ, ବାପା କଣ କରନ୍ତି? ବାପା, ବାପା ଭାଇ ଭଉଣୀ
ବାପା ଦୋ ଦୋକାନରେ ଅଛନ୍ତି, ଦୋକାନ ବନ୍ଦ କରିକି ଆସିକି ଖାଉ ଖାଉ ନଟା ହେଇଯାଏ ଆଉ
ହୁଁ, କି ଦୋକାନ କରୁଛନ୍ତି ବାପା
ଆଜ୍ଞା
ବାପା କି ଦୋକାନ କରିଚନ୍ତି?
ବାପାଙ୍କର ସୋରୁମ୍ ଅଛି ଆଉ ହଉ ମାଉସୀ, ଆପଣ କଣ ଯାଆନ୍ତୁ କାମ କରିବେ ? ପୁଣି ପରେ କରିବେ କେତେବେଳେ ଆଉ, ଆଜ୍ଞା ମାଉସୀ, ନମସ୍କାର ।
ହଉ
ମୁ କାଟୁଚି ହ
ହଁ
ହାଲୋ